ହ୍ୟାଲୋ।
ହ୍ୟାଲୋ?
ହଁ କୁହ।
ହ୍ୟାଲୋ।
ହ୍ୟାଲୋ।
ହଁ ଦିଦି ନମସ୍କାର।
ବୁଢ଼ୀ ଟିଏ ହେଇଥାଅ।
ଆଉ କେମିତି ଅଛନ୍ତି?
ମୁଁ ଭଲ ଅଛି, ତମେ କେମତି ଅଛ?
ହଁ ଭଲ ଅଛି।
ଆଉ ପଢାପଢି କେମିତି ଚାଲିଚି ତମର?
ପଢାପଢି ତ ଚାଲିଛି ଆଉ, ଏବେ ତ ସେକେଣ୍ଡ ସେମିଷ୍ଟାର ଅଛି ଯେ ସେଥିପାଇଁ ଟିକେ ପଢ଼ାପଢ଼ି କରିଚୁ ଆଉ।
ହୁଁ ହୁଁ।
ଆପଣ କଣ କର, ମୋର ଏଇଟା ଗ୍ରାଜୁଏସନ୍ ଫାଷ୍ଟ ଇୟର ସରିବ।
ସରିବ, ଅନର୍ସ?
ମ୍ୟାଥ୍।
ଓ ହଁ ସେ ଶ୍ରଦ୍ଧାଙ୍କ ଫ୍ରେଣ୍ଡ।
ଶ୍ରଦ୍ଧା ତମ ସାଙ୍ଗ।
ମୁଁ ଏଇ ବସିଚି ଆଉ ଏବେ ସବୁ କଣ କରୁଚ?
ଏବେ ହିଁ ଜଷ୍ଟ ମାନେ ସକାଳୁଠି ପଢାପଢି କରୁଥିଲୁ। ଏବେ ଜଷ୍ଟ ସେଇ ମେସେଜ ଆସି ହେଲା ତ କାରିଆ ଗ୍ରୁପ ର ସବୁ ଟାସ୍ କମ୍ପ୍ଲିଟ୍ କରିବାକୁ। ସେଥିପାଇଁ ବସିକି ଟିକେ କଥାବାର୍ତ୍ତା ହଉଥିଲୁ ଆଉ।
ହୁଁ ହୁଁ ଆଉ ସେଇ ଯୋଉ ଟ୍ରାସକ୍ରିପସନ କରିଲଣି।
ଆଜ୍ଞା।
ଟ୍ରାନ୍ସଲେସନ୍ କରୁଛ।
ନା ନା ନା ଦିଦି ଏଇଟା ସରିଲା ପରେ ସେଇଟା କରିବୁ ନା।
ଉୁଁ ହୁଁ ମୁଁ ସେଥିରେ ଟ୍ରାନ୍ସଲେଟ
ଆଜ୍ଞା।
ସେଇଥିରେ ମୁଁ ଟ୍ରାନ୍ସକ୍ରିପସନ କରୁଛି।
ଏବେ କରିହେବ ଏମିତି କଥା ହେଲା ଟାଇମରେ ବି?
ନାଇଁ ଏବେ କରୁନି ମାନେ କରୁଥିଲି ବୁଝିପାଇଲ ତ ମାନେ ଲେଟ୍ କରଉଛନ୍ତି ପେମେଣ୍ଟରେ।
ଆଚ୍ଛା।
ହଜାରେ କି ଏଗାରଶହ ପାଖାପାଖି ମୁଁ କରିଲିନି ଟ୍ରାନ୍ସକ୍ରିପସନ।
ହୁଁ।
କିଛି ବି ଆସିନି ଏପର୍ଯ୍ୟନ୍ତ।
ଆଚ୍ଛା କେବଳ ଫୋନ୍ ଏ ଫ୍ରେଣ୍ଡରେ ପଇସା ଆସୁଛି।
ଫୋନ୍ ଏ ଫ୍ରେଣ୍ଡରେ ଆସୁଛି ତ।
ହଁ ହଁ ଆମର ବି ତ ହଁ ଆମର ବି ତ ଆସୁଛି ଭଲ ଆଉ ଆଜି କଣ କରୁଥିଲେ ଏବେ ବସିଛନ୍ତି।
ଏବେ ମୁଁ ବ୍ରସ୍ କରିକି ବସିଥିଲି ରୋଷେଇ କଣ କରିବି ଭାବୁଛି ବସିକି।
ଆଛା ଆଉ ଭାଇ କୁଆଡେ ଯାଇଚନ୍ତି?
ଭାଇ ଯାଇଛନ୍ତି କାର ଧୋଇବା ପାଇଁ।
ଆଛା। ଆଉ କଣ କୁହନ୍ତୁ ଫ୍ୟାମିଲିରେ ସବୁ ଭଲ ଅଛନ୍ତି।
ଫ୍ୟାମିଲିରେ ବୋଲି ଏବେ ମୁଁ ଯୋଉଠି ରହୁଛି ଭାଇ ମୁଁ ଏକା ରହୁଛୁ। ଆଉ ଶାଶୁ ଶ୍ୱଶୁର ଯା ଦିଅର ପୁତୁରା ଟା ସେମାନେ ଅଛନ୍ତି ଝାରସୁଗୁଡାରେ।
ଓ ଝାରସ ଆପଣଙ୍କ ଶାଶୁଘର ଝାରସୁଗୁଡା।
ହଁ।
ଆପଣଙ୍କ ଘର କଉଁଠି?
ମୋ ଘର ବାଣପୁର।
ବାଣପୁର ସେଟା କଉଁଠି?
ଖୋର୍ଦ୍ଧା ଭଗବତୀ ଚିିଲିକା ଯୋଉଟା।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆପଣ ପଡ଼ା ଆ-ଆମ ଘର।
ହୁଁ।
ଆମ ଘର ଅନୁଗୁଳ।
ତମେ ଅନୁଗୁଳରେ।
ଆଜ୍ଞା।
ତମେ ଅନୁଗୁଳିଆ?
ହଁ ମୁଁ ଅନୁଗୁଳିଆ।
ଆଉ କୀରା କହୁଛ କି ନାଇଁ।
ଆମ ଆଡେ କିରା ମିିରା ଏରା ସବୁ କହିଲେ ଏ ମାନେ ଶଳା ଯୋଉ କହୁଛନ୍ତି ହେରା କିିରା କହୁଚ?
ଭଜା ଘୋଡାଉଛନ୍ତି ନା?
ଆଜ୍ଞା।
ମଜାକ ଉଡୋଉଛନ୍ତି।
ଶ୍ରଦ୍ଧା ମୋ ସାମ୍ନାରେ ବସିଛି।
ନାଇଁ ନାଇଁ ମୁଁ କହିଲି ମଜାକ ଉଡୋଉଛନ୍ତି କି ତୁମର।
ହ ଆ ମଜାକ ଉଡଉନାହାନ୍ତି ଯେ ସେଇଟା କଣ ଗୋଟେ ଲାଙ୍ଗୁଏଜର ପରିଚୟ ଦେଇ ଦିଅନ୍ତି ପରା।
ହଁ ମୁଁ କାହିଁକି କହିଲି ନା ମୋ ଯା ଯିଏ ସିଏ ବି ଅନୁକୂଳର।
ଆଚ୍ଛା ସେମ ବି କହୁଥିବେ ନା ମାନେ ସବୁ କଥା ଗୋଟେ ଏମତି ଲମ୍ବେଇ ଲମ୍ବେଇ ଲହରେଇ ଲହରେଇ ସବୁ କଥିମେ ଉୁଁ ହୁଁ
ସେ ମୋ ପୁତୁର ଟା ଯିଏ ନା ସେ ବି ଶିଖି ଯାଇଛି ତା ମାଆଠୁ। ସେ ବି ମତେ ଆସିଲେ କହିବ ଆଉ ବଡମା କିରା କରୁଛ?
ଆଚୁଲି ଆମ ଘର ଅନୁଗୁଳ ପ୍ରପର ଅନୁଗୋଳ ନାଇଁ ଆମ ଘର ଆକ୍ଚୁଆଲି ସମ୍ବଲପୁର ସାଇଡ। ମାନେ ଅନୁଗୁଳ ବର୍ଡରରେ ଆଜ୍ଞା।
ବଇଟା କି ରେଢା ଖୋଲ କି କୋଉଟା?
ବଇଁଟା ଆପଣ ବଇଁଟା ଜାଣିନାହାନ୍ତି?
ତ ସେଇ ବାଟ ଦେଇକି ଘରକୁ ଯାଉଛି ନା ତୁ ଜାଣିବିନି କେମିତି।
ଆଛା ଆମ ଘର ହେଲା ବଇଣ୍ଡା।
ହଁ ହଁ
ବଇଁଣ୍ଡାରେ ଏତେ ମାନେ କିରାମିରା ଭାଷା କୁହନ୍ତିନି ଆଉ ପୁଣି ଆମେ ଛୋଟ ରୁ କଣ ନା ଏସ୍ ଏସ୍ ଭି ଏମ ରେ ପଢି ଆସୁଛୁ ନା। ତ ସେଠି ଟିକେ ରୁଲ ଆଣ୍ଡ ରେଗୁଲେସନ ମାନେ ଆପଣ ଜାଣିଥିବେ ତ।
ହଁ
କୀର ମିରା ଏଗୁଡା ସବୁ ଏଠି ଚଳେନି ସ୍କୁଲ ରେ ତ ଛୋଟ ରୁ କହିକି ଆସିନି ଯେ ଏତେ ବି ଅଭ୍ୟାସ ନାହିଁ ଆଉ।
ତ ଘର ଘରେ କଥା ହେଇପାରୁଥିବ ବାହାରେ ଲୋକଙ୍କ ସହିତ କଥା
ହଁ ଘରେ ମାନେ କଥା ହଉଚୁ ଯେ ବଟ ହଁ ଆମର ସେପଟେ ସମ୍ବଲପୁର ସାଇଡ ହେଇ ଯାଉଛି ନା ତ ଆମର ଏେ କିୀରା ମୀରା କହନ୍ତି ନା ଆମରେ ମାନେ ମି ସିଙ୍ଗ ଲାଙ୍ଗଵେଜ ଟାଇପର।
ଓହୋ ଆଉ ସମ୍ବଲପୁରୀ ବୁଝିପାରୁଛ?
ହଁ ସମ୍ବଲପୁରୀ ବୁଝିହୁଏ ଅଲ୍ ମୋଷ୍ଟ। କହି ପାରୁନୁ।
କହିପାରୁନୁ।
ମାନେ ଏମିତି ନର୍ମାଲ ଯାକ ଯୋଉଗୁଡା।
ଓହୋ ମୁଁ ବି କହିପାରୁନି ଆମ ଘର ପାଖରେ ମାନେ ମୋ ଶାଶୁ ଘର ପାଖରେ ଜଣେ ମାନେ ଦୁଇ ଜଣ ରହୁଥିଲେ ମୁଁ ଦୁଇ ଭଉଣୀ ସମ୍ବଲପୁରୀଆ ସେମାନେ ଯେତେବେଳେ ମତେ ମେସେଜ କରନ୍ତି ତ ଆମେ ମାନେ ଯେମିତି ତମକୁ ଏଇନା ମୁ ପଚାରିଲି କଣ କରୁଛ?
ହୁଁ
ହେଲା ତ ସେମାନେ ଯେମିତି ଲେଖନ୍ତି ଚ ଟାକୁ କେମିତି ଲେଖନ୍ତି କହିଲ ସି ଏଚ ଓ ଲେଖନ୍ତି।
ଚୋ ହଁ ଏ ବାଲେଶ୍ଵର ଲୋକମାନେ ବି ସିଏ ଏଚ ଓ ତାଙ୍କର ବାଲେଶଵର ପାଟି ଦେଖି ଦିଦି ତାଙ୍କର ସବୁ ଏଗୁଡା ଓ।
ଓହୋ ତ ମୁଁ ଯେଥିରେ ତମ ଭାଇଙ୍କୁ ପଚାର ଦି ନା ସମ୍ବଲପୁରଆ ମାନେ ଏମିତି ହିଁ କଥା ହୁଅନ୍ତି ତମକୁ ଲାଗିବ ସେ ତମକୁ ତୁ ତା କରୁଛନ୍ତି ସେମାନେ ସେଇଟା ଆକ୍ଚୁଲି ଆମକୁ ରେକ୍ସପେକ୍ଟ ନାହିଁ କଥାକୁ
ହଁଅଁ।
ତମେ ତ ଜାଣିଥିବ ମୁଁ ଆଉ କଣ ଟା କହିବି?
ଆହାଁ ଜାଣିଛୁ ସେପଟେ ସାଇଟ ଆମର ଆମଠୁ ମାନେ ଟ୍ରେନରେ ବସିଲେ ମ୍ୟା ମ୍ୟାକ୍ସିମମ୍ ଦେଢ଼ ଘଣ୍ଟା ଭିତରେ ଆପଣ ପହଞ୍ଚିଯିବେ ସମ୍ବଲପୁରରେ।
ହଁ ଦେଢ ଘଣ୍ଟା ନାଇଁ ବଳିଣ୍ଡାରୁ ହଁ ଦେଢ ଘଣ୍ଟା।
ଦେଢ ଘଣ୍ଟା ଦେଢ ଘଣ୍ଟା ଦି ଘଣ୍ଟା ଭିତରେ ହିଁ ଏବେ ରିସେଣ୍ଟ ଯାଇଥିଲି ମୋ ଭଉଣୀ ଗୋଟେ ବି ବି ଏଲ ଏଲ ବି କରିବା ତ।
କୋଉଠି କରିବେ?
ସେଇ ଯୋଉ ଲାଲା ଲଜପତ ରାୟ ନା ଲାଲା କଣ ଗୋଟେ ସେମିତି ନା ନା ଗଙ୍ଗା ଗଙ୍ଗାଧର ମେହେରରେ ନୁହଁ ଗଙ୍ଗାଧର ମେହେର ଏଲ ଏଲ ବି ତ ନାହିଁ ବୋଧେ ନା କଣ?
ଅଛି।
ନା ତିନିଟା କଲେଜ ତ ଦେଖେଇଲା ସାମ୍ସ ରେ ସେ ମଧୁସୂଦନ କଲେଜ, ଉତ୍କଳ ୟୁନିଭର୍ସିଟି ଆଉ ଗୋଟେ ଇଣ୍ଟରନ୍ୟାସନାଲ କଣ ଗୋଟେ ଏମିତି କଲେଜ ଗୋଟେ ଦେଖେଇଲ। ଆମେ ଅଫଲାଇନ ପକେଇ ଦେଇଥିଲୁ ସେଇଠା ଆଉ ଗୋଟେ କଲେଜ ଅଛି ବିି ବି ଏ ଏଲ ଏଲ ବି ପାଇଁ। ବି ଏ ବି ବି ନାଇ ନାଇ ବି ବି ଏଲ ମାନେ ବିଜନେସ ଆଉ ଗ୍ରାଯୁ ଆଉ ବ୍ୟା ଯୋଉ ବି ଏ ପ୍ଲସ୍ ଏଲ ଏଲ ବି କରିବ।
ମାନେ କେତେ ବର୍ଷ ସେଟା ପାଞ୍ଚ ବର୍ଷିଆ କୋର୍ସ?
ସେଇଟା ପାଞ୍ଚ ବର୍ଷିଆ କୋର୍ସ ହି।
ମାନେ ବି ଏ ଏଲ୍ ଏଲ୍ ବି ଟାଇପ୍ ର ପାଞ୍ଚବର୍ଷିଆ କୋର୍ସ ପାଇଁ।
ହଁ-ହଁ ବି ଏ ଏଲ ଏଲ ବି ଟା ଗୋଟେ ପାଞ୍ଚ ବର୍ଷିଆ କୋର୍ସ କେବଳ ଏଇଟା ଖାଲି ଗୋଟେ ଆର୍ଟ୍ସ ଆ ଆଡ ହଉ ବିଜନେସ ଯୋଉଟା ବି ବି ଏଲ ଏଲ ବି।
ଆସିଲେ ସେ ପ୍ଲସ ଟୁ ପରେ ଯଦି ଆମେ ଏ ଲଅ କରୁଚେ ସେଇଟା ଆମ ମାନଙ୍କ ପାଇଁ ଯଦି ଗ୍ରାଜୁଏସନ ପରେ ଲଅ କଲେ ନା ଗୋଟେ ବର୍ଷ ପୁରା ଲସ୍ ହେଇଯାଏ।
ଗୋଟେ ବର୍ଷ କୁଆଡେ ସେ ଦିଇ ବର୍ଷ ପୁରା ହେଇଯିବ ନା। କାରଣ ଏଲ ଏଲ ବି ଟା ଏଲ ଏଲ ବି ଟା ତିନି ବର୍ଷ ନା।
ହଁ ଗ୍ରାଜୁଏସନ ତିନି ବର୍ଷ ମୁଁ କରିଲି।
ହଁ ଏ ବର୍ଷ ଚାରି ବର୍ଷ ଏଇଥର ଚାରି ବର୍ଷ କରିଦେଇଛି।
ଓ ଗ୍ରାଜୁଏସନ ଚାରି ବର୍ଷ ହେଇଯାଇଛି।
ହଁ ଚାରି ତିନି ସାତ ବର୍ଷ ହେଲେ ଦିଇ ବର୍ଷ ପୁରା ଲାଗି ଯାଉଛି। ଏକ୍ସଟ୍ରା ସେଥିପାଇଁ ସେ ପୁରା କରିବ ଏଇଟା କହୁଛି ସେଇଟା ହେଇଯାଇଛି ଯିବାର ସମ୍ଭାବନା ବି ତାର ଅଛି। ଏବେ ସେ ଏଣ୍ଟ୍ରାନ୍ସ ସିଷ୍ଟମ ନା ତ ତାର ତିରିଶରେ ଏକ୍ଜାମ ଅଛି। ସିଏ ଯିବ ସେ ସମ୍ବଲପୁର ଏକ୍ଜାମ ଦେଇ ଆସିବ।
ହୁଁ-ହୁଁ ମୁଁ ବି ସମ୍ବଲପୁରରେ ଯେତେବେଳେ ଏଲ ଏଲ ଏମ୍ କରିବାର ଥିଲା ମୁଁ ବି ଏଣ୍ଟ୍ରାନ୍ସ ଦେଇଥିଲି ଏଣ୍ଟ୍ରାନ୍ସ ଦେଇ ଓହୋ ସମ୍ବଲପୁରରେ ସେ ଯୋଉ ବୁର୍ଲାରେ ବା।
ସମ୍ବଲପୁରରେ ଗୋଟେ କଲେଜ ଅଛି ବିି ବି ଏଇ ଯୋଉ ଲାଲା ଲଜପତ ରାୟ କଲେଜ ନା ଏମିତି କଣ ଗୋଟେ।
ଉଁ ଥିବ ମୁଁ ଜାଣିନି ମୁଁ ଏବେ ରହୁଛି ଏବେ ତିନି ବର୍ଷ ହେଲାଣି ଏପଟେ ରେଙ୍ଗାଲିରେ ରହୁଛି। ଆଗରୁ ରୁହେ ଝାରସୁଗୁଡ଼ାରେ।
ଏ ଝାରସୁଗୁଡ଼ାରେ।
ହଁ।
ଆଚ୍ଛା।
ଆଉ ଆଜି କଣ ଖାଇଛ ଏବେ ସକାଳେ?
ସକାଳୁ ତ ଦିଦି ଆମ ହଷ୍ଟେଲରେ ଏବେ ଖାଇବା ପ୍ରୋବ୍ଲେମ ହିଁ ଚାଲିଛି। ପଣି ଖାଇମୁ ଖାଇନୁ କିଛି ସେ ବେଳାରେ ଖାଇବା ଆସିଲେ ଯାଇ ଖାଇମୁ ଆଉ ଆଜ୍ଞା।
କମ୍ପ୍ଲେନ୍ କରୁନ ଖାଇବା ଆମକୁ ଦଉନ ବୋଲି।
କମ୍ପ୍ଲେନ୍ କେତେ କରିବୁ କହି କହି ଆମେ ଥକିଗଲୁଣି।
ପଇସା ନଉଥିବେ ତ?
ନା ପଇସା ଆମେ ଦଉନୁ ବା ସିଏ ଆକ୍ଚୁଆଲି ଥିଲା ଆମ ଖାଇବା ଫୁଡିଙ୍ଗ ଟା ହେଲା ପଚିଶହ ହେଲା।
ହଁ।
ସିଏ ହେଡାକୁ ବଢେଇକି ସତେଇଶ କଲେ।
ହୁଁ।
ତାପରେ ଏଇ ଲୋକ କହୁଚନ୍ତି ପୁଣି ଆଉଥରେ ବଢେଇବା ପାଇଁ ତିନି ହଜାର କରିବା ପାଇଁ। ଆରେ ଆମେ ଗମେଣ୍ଟ କଲେଜ ରେ ପଢୁଛୁ ଆମେ ଯଦି ତିନି ତିନି ହଜାର ଦୋମୁ ମାସକୁ ଇଏ
କଲେଜ ଟା ଗମେଣ୍ଟ ନୁହଁ।
ସେଇଟା ସେମି ଗମେଣ୍ଟ ବା।
ହଁ।
ତ ଗମେଣ୍ଟରୁ ବି ଆସୁଛି ନା ଏଇଠିକି।
ଓ ହୋ।
ଆଉ ଗଭଣମେଣ୍ଟ ତ ହେଇଥିଲା ଆମେ ଫୁଡିଙ୍ଗ ଟା ମାସକୁ ମାତ୍ର ପ ପୂ ପନ୍ଦରଶହ କି ଷୋଳଶହ ଦେଇଥାନ୍ତୁ।
ହୁଁ ହୁଁ। ଦେଖ ତମ ତମର କଣ ଏଇ ବି ଜେ ବି ରେ ଆସିଲାନି କି?
ଆଜ୍ଞା।
ବି ଜେ ବି କଲେଜ କି ଆର୍ ଡି ଓମେନ୍ସ କଲେଜ ଏଗୁଡାକରେ ଆସିନଥିଲା କି?
ନା ନା ମୋର ଥିଲା ସେଭେଣ୍ଟି ନାଇନ ପରସେଣ୍ଟ ନା ତ ମର ଆର ଡି ନେଲାନି ଆର୍ ଡି ଲାଷ୍ଟଟା ନେଲା ଏଇଟି ପଏଣ୍ଟ ସମଥିଙ୍ଗ ଆମ ମାନେ ଆମ ଏ ପୂର୍ବବର୍ଷଟା।
ହୁଁ ତ ବି ଜେ ବି ତା ଠୁ ଅଧିକ ନଉଥିବ।
ବି ଜେ ବି ତା ଠୁ ଅଧିକ।
ହୁଁ ଆମେ ମାନେ ବୋଧେ ବହୁତ ଲକି ଥିଲୁ ସେଇ ବି ଜେ ବି କଲେଜ ରେ ପଢିକିନା ପଳେଇ ଆସିଛୁ।
ଆପଣ ତ ଭଲ ପଢୁ ବି ଥିବେ ନା ଏତେବେଳେ ଆମ ଢଙ୍ଗର ଥୋଡି ନା। ଶ୍ରଦ୍ଧାର ତ ମୋର କମ୍ପିଟିସନ କରୁ ଚୁ ଯଦି ଶ୍ରଦ୍ଧାର ମୋର କମ୍ପିଟ୍ସନ କରୁଛୁ କିଏ ବେଶୀ ସ ପାଠ ନ ପଢି ପାରୁଚି ମାନେ ଆମର ପରଦିନ ଏକ୍ଜାମ ଅଛି ଆମେ ଏପର୍ଯ୍ୟନ୍ତ ଖାତା ନିି ମେଲୁ ଆମର ଏମିତିରେ ନୋଟ୍ ବି କମ୍ପ୍ଲିଟ ନାହିଁ। ମାନେ ଆମର ଅବଶ୍ୟ ଯେତିକି ପଢାହେଇ ଯେତିକି ମାନେ ଆମର କୋର୍ସ ହି ସରିନି।
ହୁଁ। କଣ କହିବ ଦିଦି କୋର୍ସ ସାରିଲେ ସିନା ଯେତିକି କୋର୍ସ ଅଛିିବା ସେତିକିଁ ଯାହା ପାଠ ପୁଠି ପଢ଼ିଛୁ ବାକି ଟିକ ନୋଟ୍ ମିଳିଲେ ସିନା ଗରୁ ବହିର ମଣିଷ କେତେ ନିଜେ ବୁଝିକି କେତେ ନିଜେ ପଢିବ। ଛୁଟି ହେଇଗଲା ଯୋଉ ସାର୍ ବି କୋର୍ସ ସାରି ପାଇଲେନି।
ହୁଁ ତ ଏଇଟା ସେକ୍ ସେକଣ୍ଡ ସେମିଷ୍ଟାର ଚାଲିଚି।
ହଁ ହଁ।
ହଁ ହଁ ହଉ ପଢାପଢି କର ପହରଦିନ ଭଲସେ ଏକଜାମ୍ ଦିଅ। ହୁଁ। ହଉ ଏବେ ରଖ ହେଲା।
ଆଜ୍ଞା ଆଜ୍ଞା ରଖୁଛି ଦିଦି।